ହଁ ହାଲୋ। କୁହ ଏଇ ଶୋଇଥିଲି ଟିକେ। ବସିଥିଲି ଟିକେ ଶୋଇପଇଲି ଆଉ।
ଓହୋ ଆଉ ମୁଁବି ଏଇ ବସିଚି ଏଇ। ଏଇ ସବୁ କାମ ଦାମ ସାରିକି ବସିଚି ଆଉ ଆଉ ତମେ? ଖିଆପିଆ କରିସାରିଲୁଣିତୁ?
ହେ କାଧୁଆ ବଳେ ଖାଇଥିନୁ ଭାତ ଡ଼ାଲମା ଆଉ ଆଳୁ ଦଳା ହେଇଥିଲା ଭଜା ଆମ୍ବ ପଣସ ଏବେତ ଆମ୍ବ ପଣସ ସିଜିନ୍ ଏବେ ଆମ୍ବୁ ପଣସ ଆଉ ସବୁ ରଜରେ ହଁ ପାଚିଲା ପଣସ ଏବେ ଆଉ କଞ୍ଚା ପଣସ କଣ ଆସୁଚି। ଖରା ଦିନ ଏବେ ପାଚିଲା ପଣସ ଆଉ।
କଁ କଇଁଲ?
ମୁକହଲି ପାଚିଲା ପଣସ ଭାତରେ ଲଗେଇ ଖାଅ?
ହଁ ମୁଁ ଭା ଭାତ ଖାଇଦିଏ ଲାଷ୍ଟକୁ ପଣସ ଆମ୍ବ ଖାଇଦିଏ ମତେ ଭା ଭାତରେ ଖାଇବାକୁ ଭଲ ଲାଗେନା। ମାନେ ଭାତରେ ଦେଇଥାନ୍ତି ମୁଁ ଲାଷ୍ଟକୁ ଖାଇଦିଏ ଆଉ।
ଓହୋ ଭଲ ମୁଁ କେବେ ପଣସ ଟେଷ୍ଟ କରିନି।
ଭଲ ଲାଗେ ମତେ କଣ କଁନି ବର୍ଷରେ ଥରେନା ଆଉ କଣ ବର୍ଷ ସାରା ମିଳିବକି।
ମତେ ଟିକେ ଭଲ ଲାଗେ ମୁଁ ଖାଇଦିଏ ଆମ ଘରେ ସମସ୍ତେ ଖାଆନ୍ତି ପଣସ ଆମ୍ବ
ନା ଆମ ଘରକୁ ଆସିଛି ପଣସ। ପଣସବି ଗୋଟେ ପିଠା ହୁଏ ପଣସ ପିଠା ଖା କରିକି ଖାଆନ୍ତି ତାକୁ ପଣସ ଯୋଉ ଛଡ଼େଇକି ବାଟିକି ତାକୁ ଚକୁଳି ଟାଇପର କରିକି ଆଉ କରିକି ଖାଆନ୍ତି।
ହଁ ଚକୁଳିବି କରନ୍ତିବି ଯୋଉ କଣ କହୁହନି ପୋଡ଼ ପିଠା କରନ୍ତି। ଆଉ ହଉଚି କାକରାବି କରନ୍ତି। ହଁ କାକରାବି କରନ୍ତି।
ମତେ ତାଳଟା ବେଶୀ ଭଲ ଲାଗେ ତାଳ ପୋଡ଼ ପିଠା ଯଉଟା କରନ୍ତି ତାଳ ପୋଡ଼ ପିଠା ତାଳ ଯୋଉ କାକରା। ସେକା ଗୋଟେ ଟାଇପିର ଭଲ ଲାଗେ?
ହଁ। ତାଳରେ ତ କେତେ ପ୍ରକାର କରନ୍ତି, ରୁଟି କରନ୍ତି ବି ହଉଚି ଆଉ କଣ ଲୋ, କଣ ସେଟା କରନ୍ତି ଇ ପୋଡ ପିଠା କରନ୍ତି, ହଁ, ଚକୁଳି ବି କରନ୍ତି। ସବୁପ୍ରକାର ଆଉ, ସିଜିନ୍ ନେଇକି ଆଉ।
ହଁ, ତାଳ ଟା ବେଶୀ ଭଲ ଲାଗେ, ହଁ। ଆଉ, ତମ କଣ ସବୁ ଆଉ, ଆଉ କଣ ସବୁ ଫଳ ତମକୁ ଭଲଲାଗେ ଖାଇବା ପାଇଁ?
ମତେ ମୋର ସେମିତି କିଛି ନାହିଁ, ମୁଁ ଖାଏନା କୋଉଟା, ମୁଁ ସବୁଥିରୁ ଖାଇଦିଏ ଟିକେ ଟିକେ ଆଉ।
ତମକୁ କଣ ଭଲ ଲାଗେ ନା, କଣ କହିଲ?
ମାନେ ଗାଁ ଅଞ୍ଚଳ ନା, ତମର ସେପଟେ?
ହଁ, ଆମର ଗାଁ ପୁରା।
ସ, ପୁରା ସବୁ ତ, ସବୁ ଫଳ ଫଳ ଗଛ ସବୁ ଲାଗୁଥିବ ମାନେ ଏଇ ଆମ୍ବ ଫାମ
ହଁ ଅ। ହଁ ହଁ, ଆମ୍ବ, ପିଜୁଳି, ପଣସ ଆଉ ହଉଛି କଣ ସେଟା, ଗୋଟେ ମୁଁ କହିନି, ପାଞ୍ଚିଆ ପାଞ୍ଚିଆ ଲାଗେ, ଙ୍କ ସେଟା ଗୋଟେ କୁହନ୍ତି? ସେଗୁଡା ସବୁରେ, ଖଜୁରୀ ଗଛ ବି ଅଛି, ସବୁ ଗଛ
ଅ ହ, ଆମର ବି ଗାଁ ଆମ୍ବ, ହୁଁ।
ହୁଁ।
ହେଲେ ଆମର ସେମିତି ଗାଁ ରେ, ଆମ୍ବ ଘେରା ହଁ, ଆମ୍ବ ଘେରା, ସବୁ ଜାଙ୍ଗ ଜାମୁ କୋଳି ଯୋଉ ହୁଏ, ଜାମୁ କୋଳି ଯା ସେ ଏଟା ଗୋଟେ ଘେରା ସବୁ ହୁଏ, ଗାଁ ଲୋକମାନେ ସବୁ ସେଇ ଖରା ଦିନେ ସବୁ ତ ହୁଏ ସବୁ, ଖରା ଦିନେ ସବୁ ନେଇକି ଲୋକମାନେ ସବୁ, ସେଇଠୁ ବି ଖାଆନ୍ତି ସବୁ।
ହଁ ଅ।
ଆମ୍ବ ହୁଏ ସେଠି ସବୁ। କେତେ ଆଉ
ଆଉ କଣ କୁହ? ଏଥର ରଜରେ କି-କି ପି ପିଠା ଖାଇଚ, କଣ କହିଲ?
ମୁଁ କହିଲି ବାହାର ଖାଇବା ଭଲ ଲାଗେ ନା, ତମକୁ ଖାଇବାକୁ?
ହଁ, ଫାଷ୍ଟ ଫୁଡ୍ କାହାକୁ ନ ଭଲ ଲାଗେ, ହୁଁ। ସମସ୍ତେ, ମତେ ବଢିଆ ଲାଗେ।
ଫାଷ୍ଟ୍ ସେଗୁଡା ଯେତିକି ଭଲ ଲାଗେ, ସେତିକି ମାନେ ଦେହ ପାଇଁ ସେତିକି ଖରାପ।
ହଁଅ।
ଆଉ କଣ ତମ ମାନେ ତମ ମତରେ କଣ କେମ୍ ତି ଫାଷ୍ଟଫୁଡ୍ ଆମେ ଯୋଉ ଖାଉଛନ୍ତି ବାହାର ଖାଇବା, ତାକୁ କଣ ମାନେ ପାଇଁ ଖାଇବା ଦରକାର ନା, ତାଥେରେ କିଛି ମାନେ ଆମକୁ କିଛି କରିବାକୁ ପଡିବ?
ବାହାର ଜିନିଷ ତ ବାହାର ଜିନିଷତ, ମାନେ ମାନେ କହିବା କଥା ନୁହଁ, ସିଏ କୋଉ ପାଣିରେ କରିଥିବ କି, ତେଲରେ କେମିତି ପୋଡା ତେଲରେ ସବୁ ଛାଣି ଦିଅନ୍ତି, ଏ ସବୁ ଏମତି କରିଦିଅନ୍ତି ବାହାର ଜିନିଷ, ବେଶୀ ବି ଖାଇବା ଭଲ ନୁହଁ। କେତେବେଳେ କେମିତି ଖାଇଲେ ଚଳିବ, ନହେଲେ ଘରେ ବେଶି ତିଆରି କରି ଖାଇଲେ, ସେଇ ଫାଷ୍ଟଫୁଡ୍ ଜିନିଷ କି, ଯୋଉ ଜିନିଷ ହଉ, ଘରେ ତିଆରି କରି ଖାଇଲେ ସବୁ ତୁ ଭଲ।
ଖରା ଏଇନେ କେନ୍ତି ଅଛି? ହଁ ସେଇଆ ବା ବାହାର ଖାଇବା ଯେତେ କମ୍ ଖାଇଲେ ଯେତେ ଦେହ ପାଇଁ
ହୁଁ ସାଙ୍ଗମାନଙ୍କ ସହିତ ବୁଲିଆକୁ ଗଲ କି କଁ ଗଲ କି କୁଆଡେ ବୁଲ୍ ଗଲ ଯୋଉଠି ନ ମିଳିବ ଆଉ କଁ କରିପାରିବ ବାହାର ଜିନିଷ ଯାହା ବି ହେଲେ ଖାଇବାକୁ ପଡିବ।
ସେଇ ବା ବାହାର ଖାଇବା ମାନେ ନ ମିଳିଲେ ତ ଖାଇଆକୁ ପଡିବ କିନ୍ତୁ ଯେତେ ମାନେ ତା କୁ ମାନେ ଆଭୋଏଡ୍ କରିବା ଦରକାର। ବାଆର ଖାଇବା ନହେଲେ ଆଜିକାଲି ପିଲାମାନେ ଦେଖୁନା କେତେ ସବୁ ବାହାର ଖାଇବା ଖାଇ କି ଛୋଟ ଛୋଟ ପିଲାମାନଙ୍କର କେତେ ସବୁ ରୋଗ
କୁୁରକୁରି ଥଣ୍ଡା ପିଇକି ପେଟେରେ ସବୁ ଭାରି ପଡୁଚି ଉଁ ଘା ହେଇଯାଉଚି ବେଶୀ ତ ବାନ୍ତି ହେଲା ବେଳୁକୁ ପେଟରେ ପୁରା ଗୁ ଗୁ ଇଏ କୁର୍ କୁରି ଗୁଡା ଖାଇକି ପେଟେରେ ପୁରା ରବଡ ଭଳିଆ ଲାଗିଯାଉଚି।
ହଁ ଖାଇଲା ବେଳୁକୁ ସେରା ସବୁ ମାନେ ହଜମ ଠିକ୍ ସେ ହଉନି ହଜମ ବେଳୁକୁ ଦୁନିଆ ପ୍ରକାର ଆଉ।
ହଁ ଏଇ ସବୁ ଆଉ।
ଆଗରୁ ସବୁ ଲୋକମାନେ କେତେ ବୟସ ପର୍ଯ୍ୟନ୍ତ ସବୁ ମାନେ ବଞ୍ଚୁଥିଲେ କେତେ ତାଙ୍କ ରୋଗ କିଛି ଦେଖିବାକୁ ମିଳୁନଥିଲା ଯୋଉ ସବୁ ଆମ ଗାଁରେ ସବୁ ଯୋଉ ବୁଢା ବୁଢୀ ମାନେ ସବୁ ଅଛନ୍ତି।
ଆଚ୍ଛା ଆଚ୍ଛା ହଁ।
କେତେ ସୁସ୍ତ ହେଇକି ଆଜି ପର୍ଯ୍ୟନ୍ତ ରହୁଚନ୍ତି। ଆଜିକାଲି ଛୋଟ ଛୋଟ ଛୁଆମାନେ ଯାଇକି ହସ୍ପିଟାଲରେ ସବୁବେଳେ ମେଡିକାଲ ତାଙ୍କର ସବୁବେଳେ ଯାଉଛନ୍।
ହୁଁ ଏବେ ତ ଆ ଠ ଦିନି ଭଲ ଯଦି ଆଠ ଦିନି ଖରାପେ ଛୁଆଙ୍କର ସବୁ ଜର ଥଣ୍ଡାରେ ପଡି ଯାଉଚନ୍।
ସମସ୍ତେ ତ ବାହାର ଖାଇବା ପାଇଁ ସେ ସାଙ୍ଗସାଥି ଯିଏ ସବୁ ଖାଇଲା ସମସ୍ତଙ୍କର ଇଚ୍ଛା ହେଲା ଆମେ ବାହାରେ ଖାଇବୁ କେମତି ମାନେ ପାଟି ସୁଆଦିଆ ପାଇଁ ଖାଇକି ଦେହଟାକୁ ଆମେ ତୋ ଖରାପ କରୁଛନ୍ତି ଜାଣି ଜାଣି ଏଗୁରା। ଆଉ ତା ଅପେକ୍ଷା
ର ମସଲା ବି ବେଶୀ ପଡୁଚି ଚାଷ ବାସରେ ଭୋଉତୁ ସାର ମସଲା ହେଇକି ସାର ମସଲା ଦିଆ ହଉଛି ବେଶୀ ବି ଉଁ ପରିବା ବି ପରିବା ବି ଖାଇଆ ଇ ମାନେ ଇଏ ସାର ମସଲା ଟେଷ୍ଟ ବି ନାଇଁ। ଆଗ ପରି ଟେଷ୍ଟ
ତାପରେ ଓ ପରିବା ତ ଯାହା ଯାହା ଆସୁଚି ଆସୁଚି ପରିବା ସବୁ ଯେମତି ସବୁ କରୁଛନ୍ତି ଡର ବି ଲାଗୁ ଚି ଏବେ ସବୁ କିଛି ଦିନ ତଳେ ତରଭୁଜ ଖାଇକି କେତେ ଅଞ୍ଚଳରେ ସବୁ ମରି
ହଁ ହଁ ସବୁ ତରଭୁଜ ଭିତରେ ସବୁ ଇଞ୍ଜେକ୍ସନ ଦ୍ଵାରା ତା କୁ ନାଲ୍ କରିଦଉଚନ୍ତି ହଁ।
ଡର ଲାଗିଲାଣି ଆଜିକାଲି ସବୁ ପନିପରିବା କଣ ସବୁ ଫସଲ ଡର ଲାଗିଲାଣି ବି। ଟନାଶକ ପାଇଁ ସବୁ ଲୋକମାନେ ସବୁ ସେମାନେ ସବୁ ପଇସା ରୋଜଗାର ପାଇଁ ଲୋକମାନଙ୍କ ଜୀ ବନ ବି ନେଇ ଆଉଚୁ।
ହଁ ଏବେ ସବୁ ଯୋଉ ଚାଉଳରୁ ଗମେଣ୍ଟରୁ ଯୋଉ ଚାଉଳ ବି ମିଳୁଚି ତା ଦିହରୁ ବି ପ୍ଳାଷ୍ ଟିକ ଚାଉଳ ଭୋଉତ ମିଶେଇକି ଇଁ ସବୁ ଦେଇ ଦଉଚନ୍ତି। ସବୁ ଏବେ ଉଁ ଭାତ ବି ଦିଟା ଭଲ ସେ ଖାଇ ହଉନି ଏମିତି ପୁରା କରଦେଲାଣି।
ସେଇବା ଲୋକଲ ନିଜର ମାନେ ସୁବିଧା ଲାଭ ସୁବିଧା ପାଇଁ ଲୋକ
ହଁ। ପେଟରେ ସବୁ ବେଶୀ ଘା ହଉଛି।
ଏଇଲୋ ଏଇଲୋକମାନେ ନିଜର ଅଜା ଅଜାଣତ ରେ କଣ ଜାଣି ଜାଣି କଣ ଆଉ କରାଯିବ ତା ପାଇଁ ଯେତେ ବି ଲୋ ଲୋକ ମାନଙ୍କୁ ବୁଝେଇଲେ ବି ଲୋକମାନେ ସଚେତନ ହେଇପାରିବେନି। ସେପର୍ଯ୍ୟନ୍ତ ନିଜେ ସେମାନେ ମାନେ ଭାବିଛନ୍ତି
ଏଇଆ ଅବ।
ଆଉ ତମ ଘରେ ଛୋଟ ପିଲା ମାନଙ୍କୁ ସେଆ କରନ୍ତିନା ବାହାରେ ଖାଇବା?
କଁ କହିଲ?
ମାନେ ତମ ଘରେ ଯୋଉ ଛୋଟପିଲା ସବୁ ଅଛନ୍ତି ସେମାନେ ସବୁ ବିଲ ବାହାର ଖାଇବାପାଇଁ ସବୁୁ ଅଛନ୍ତି ନା ମାନେ ଛୁଆ ଖାଇବା ପାଇଁ।
ହଁ ସିଏ ସବୁ ମୋ ସାନଆପାଙ୍କ ପୁଅ ବଂ ଦିଜଣ ଦିଦି ଜଣ ଅଛନ୍ତି। ଆଉ ମୋ ଭାଇ ଗୋଟେ ସେତ ବଡ ହେଇଗଲାଣି ବେଶ ଫାଷ୍ଟଫୁଡ କି ବାହାର ଜିନିଷ ଖାଉନି। ଆଉ ମାନେ ଛୋଟ ଛୁଆ ଯିଏ ସେମାନେ ସବୁବେଳେ ବାହାର ଜିନିଷ ଖାଇବେ। ଲି ଆଇସ୍କ୍ରିମ୍ ଥଣ୍ଡା ଆଇସ୍କ୍ରିମ ତ ତ ଏବେ ତେଲ ବହୁତ ମିଶୁଛି ପୁରା ତେଲ ଉଡା ରିଫାଇନ ତେଲ ମିଶେଇ ଦଉଛନ୍ତି। ଆଉ ଥଣ୍ଡାରେ ବି
ଥଣ୍ଡାରେ ବହୁତ ଫ୍ୟା ଯୋଉଟା କି ମାନେ ପିଲାମାନଙ୍କର ମାନେ ଯେତେ ସବୁ ଚର୍ବିବି ବଢଉଛି, ମୋଟାବି ଯୋଉ ହଉଛନ୍ତି। କେବଳ ଏ ଥଣ୍ଡା ପିଇ ତାରେ ତାପରେ ଏଇଆ ବହୁତ ପ୍ରକାର ଥ ରୋଗ ଦେଖା ହଉଛି ବହୁତ ରୋଗ ଆଉ ସେ ଏତିକ ହଉଛି କିଡନୀ ଠାରୁ ଆରମ୍ଭ କରିକି ସବୁ ଯାଙ୍କ ମାନେ ରୋଗ ଥଣ୍ଡା ପାଇଁ ହଉଛି। ତାପରେ ବି ଥଣ୍ଡା ବହୁତ ଭେରାଇଟିର ଯୋଉ ଆସୁଛି ବହୁତ କମ ପଇସାରେ ଯୋଉ ମାନେ ଦେଇକି ଥଣ୍ଡା ସବୁ ଯୋଉ କରିଦଉଛନ୍ତି ସେମାନେ ମାନେ କଣ ନା ପଇସା ବି କିରି କରିବେ କେମିତି ସେଥିଲାଗି ଲୋ ଜିନିଷ ମଗେଇକି ସେଥିରେ ବି ଲୋକମାନେ ବହୁତ ମାନେ ହଇରାଣ ହଉଛନ୍ତି।
ହଁ ବା ଥଣ୍ଡା ବି ଥଣ୍ଡା ପିକି ଏମିତି ହଇରାଣ ହଉଛନ୍ତି ଥଣ୍ଡାରୁ ବି ବହୁତ ପୁରା ରୋଗ ବାହାରୁଛି ଥାଇରଏଡ ଇସନଫୁଲିଆ ଏସବୁ ରୋଗ ବାହାରି ପଡୁଛି।
ହଁ ମଝିରେ ଥରେ ଦେଖିନଥିଲ ଥଣ୍ଡା ଫ୍ୟାକ୍ଟ୍ରି ନା କୋଉଥିରେ ତ ଯୋଉ ପାଇପ୍ ରୁ ଯୋଉ ଯାଉଥିଲା ଟାଙ୍କିରୁୁ ପାଣି ଯାଉଥିଲା ତା ଭିତରେ କଣ ସବୁ ମାନେ ଚିତି ସାପନା କଣ ସବୁ ଏମିତି ରହି ଯାଇଥିଲା, ଯୋଉଦିନ ବାହାରିବେ ଫାଷ୍ଟେ ଖାଇବା ବାହାର ଖାଇବା ଖାଇବା ଗୋଟେ ଘୃଣା ଆସିଗଲାଣି।
ହଁ ବାହାର ଖାଇବା ବହୁତ
ତେ ତେଲ ଯାହା ସେମାନେ ସବୁ ପୋକ ଯୋକ ବି ଦେଖି ଚାହିଁକିବି ଦଉନାହାନ୍ତି।
ହଁ ତେଲରେ ବି ବହୁତ ପୋଡା ତେଲରେ ବି ଛାଣିକି ସବୁ ବାହାରେ ଯୋଉମାନେ ବିକୁଛନ୍ତି ପୋଡା ତେଲ ରେ ବି ଛାଣି ସବୁ ବିିକିଛନ୍ତି ଏଇ ସବୁ ଆଉ।
ହଁ ହଁ ପୁରାତ ପୋଡା ତେଲ ଛଣାଛଣି ତମେ ଯାହା ବିି ଖାଇବ ବାହାରୁ ମାନେ ସବୁ ଯାକଁ ପୋଡା ତେଲ।
ହଁ ଘରେ ପଛକ କମ ହଉ କମ କରିକି ଖାଇବ। ଟିକେ ଭଲସେ ଖାଇପାରିବ ନହେଲେ ବାହାର ଜିନିଷ ଯେତିକ ଏଇଆ।
ତମେ ଯେତିକି ହୋଟେଲ ଫୋଟେଲୁ ଖାଇବା ତା ଦେହରେ ତମେ ଆଇଁଷରେ କଣ ମିଶେଇକି ଦଉଛନ୍ତି କଣ ନାହିଁ ତମେ ତା ଭିତରେ ବି କିଛି ଜାଣିପାରିବନି। ଆଉ ଗୋଟେ ଯେମତି ଗୋଟେ ଏଥିରେ ରହିବ ଅନ୍ଧାରରେ ରହିବ ଯେମିତି ଆଉ ସେତିନାଗି ସେତେ ଆମ୍ୱ ବାହାର ଖାଇବା ଯେତେ ଆମେ ମାନେ କଣ କରିବା ବାରଣ କରିକି ଘର ଖାଇବା ଯେତେ ଆମେ ଆପଣଇ ପାରିବା। ଆଉ ବାହାର ଖାଇବା ବି ପଇସା ବହୁତ ଯାଙ୍କ ମାନେ ନଷ୍ ଷ୍ଟ ହଉନି କି ପଇସା।
ଅହ ବହୁତ ଏବେ ରେଟ ବି ନଉଛନ୍ତି ସବୁ ଜିନିଷରେ। ମାନେ ଅଧିକ ପଇସା ନଉଛନ୍ତି ରେ
ଆଉ କଣ କହୁଚ।
ହଁ ଏଇଗୁଡା ସବୁ ବୁଝିଲେ ଦେହ ସୁସ୍ଥ ରହିବ। ହଁ।
ଯାଇଥିଲେ ଆଉ କଣ ସମାପ୍ତି